ଆଜ୍ଞା ଆଜ୍ଞା। ହଁ
ହଁ ଭଲ ଅଛି ମା।
ଆଜ୍ଞା ଖାଇ ସାରିଲେଣି?
ଆଜ୍ଞା ଖାଇ ସାରିଲିଣି।
ଆଜି ତ ଶୁକ୍ରବାର ଆଉ।
ହଁ ଆଜ୍ଞା ଆମର ତ ସବୁବେଳେ ସାଧା। ଆମର ଶ୍ଵସ୍ଥୟିନୀ ତ।
ଓ ଆପଣ ସ୍ୱସ୍ଥୟୀନି ଆମର ଖାଲି ନର୍ମାଲ ଟା। ଆମର ଖାଲି ଯୋଉ ଡି ସ୍ୱସ୍ତିୟିନୀ ପୂର୍ବଟା ଆଜ୍ଞା ଖାଲି ଦୀକ୍ଷିତ ଆଜ୍ଞା। ଖାଲି ଶୁକ୍ରବାରଟା ମାନୁ ଆଉ।
ହୁଁ ହୁଁ ଆମର ସବୁବେଳେ ଆମର ବିନା ପିଆଜ ରସୁଣ। ଘରେ ପସେନି। ଭାଇ ଜଣେ କର୍ମୀ।
ଆଜ୍ଞା। ମୋ ଦାଦା ମୋ ପିଇସି ଆମ ସମସ୍ତେ ଆମେ ଜୟଗୁରୁ ଦିକ୍ଷୀତି।
ସ ମୋ ଦାଦା ହେରିକା ଶ୍ଵସ୍ଥୟିନୀ ସବୁ ସ୍ୱସ୍ତୟିନୀ। ସେ ଯୋଉ ଆମର ଇଷ୍ଟବୃତ୍ତି କାଉଣ୍ଟର ରେ। ସେ ସବୁ କାଟ କାଟନ୍ତି ବିଲ୍। ହ୍ୟାଲୋ ହ୍ୟାଲୋ।
ହଁ ଶୁଭୁଛି ତ ଅହୋ।
ମୁଁ କହିଲି ଆଜି କଣ ରୋଷେଇ କରିଥିଲେ?
ଆଜି ଭାତ ଡାଲି ଆଉ ପୋଟଳ ଆଉ ଟିକେ ପନିର ଥିଲା ଆଳୁ ପକେଇ ତରକାରୀ କଲରା ଚିପ୍ସ ପାମ୍ପଡ କାକୁଡି ଆଉ।
ହଁ ସେଇଟା ତ କମନ ଆଉ। କି ଭଲ ଲାଗେ ଟିକେ ଖରା ଦିନ ଟିକେ ଦହି କାକୁଡି
ମାନେ ଖାଲି କରିଦେଇଥିଲି। ଦହି ଟିକେ ସରିଯାଇଥିଲା ତ।
ଆଜ୍ଞା। ନାଇ ଆମ ଯୋଉ ଆମର ତ ବେଶୀ ଦହି ଖିଆ ଆଉ। ଦହିଟା ଟିକେ ଭାତରେ ଭଲ ଲାଗେ। କା କାକୁଡି ଟିକେ। ଆଜ୍ଞା ଆଉ କେତେବେଳେ କା ଆମର ଆଜି ଭାତ କରିଦେଇଛୁ। ଝିଅ କଲା ଟିକେ ପଖାଳ ଗରମ ହଉଛି ମୁଁ ତାକୁ କଣ କଲି ଗରମ ଭାତ ପଖାଳି ଦେଲି।
ହୁଁ ହୁଁ।
ସେଥିରେ ଦହି ଛୁଙ୍ଗ କରି ପକେଇଦେଲି। ଆଉ ବାଇଗଣ ବାଜିଦେଲି ଛଚିନ୍ଦ୍ରା ବାଜିଦେଲି। ଆଉ ଇଏ କରିଦେଇଥିଲି ଚକଡି ଦେଲି। ଟମାଟୋ ଓରିକା ଫ୍ରାଏ କରିଦେଲି। ତ ମୋ ଝିଅ ତ କାକୁଡି ଆଉ ଆମ୍ବ ହେଇଗଲା ହେଇଗଲା ଆଉ।
ହଁ ଏବେ ତ ଆମ୍ବ ସିଜନ ଚାଲିଛି ଆଉ।
ହଁ ତା ଭାତ ଆମ୍ବ ଭାରି ପସ ସନ ମୋ ଝିଅର ମୁଁ ସେଥିପାଇଁ ତ ପଚାରେ କଣ ଖାଇବୁ? ଏସେ ସେ କା ଏୟ ବନେଇଦବ। ଯେତିକି ହଉ ବନେଇଦେଲେ ଗଲେ ଆଜି ତ ପିଆଜ ରସୁଣ ତ ନାହିଁ। ଆମେ ସବୁଦିନ ଖାଉ କେବଳ ଶୁକ୍ରବାରଟି ମାନୁ। ଆଉ ଆମର ଯୋଉ ମାଆଙ୍କର ଯୋଉ ନ ଆବିର୍ଭାବ ତିରୋଧାନ ଉଁ ସେତିକି ମାନୁ ଆଉ ଆମେ ଆଜ୍ଞା। ଆମେ ଚାହିଁଥିଲୁ ସ୍ୱାସ୍ଥ୍ୟୟୀନି ନବା ପାଇଁ ଯେ। ଏ ବା ବାବା ଟିକେ କହିଲେ କି ବାହାର କାଳେ କୋଉଠି କଣ ଅସୁବିଧା ନେଇ ତ ପାରିନୁ ଆଉ।
ଆଚ୍ଛା ଆଚ୍ଛା ହଁ ପ୍ରଭୁଙ୍କର ଇଚ୍ଛା ହେଲେ ହବ ଆଉ।
ହଁ ହଁ ଆଉ ଆପଣ ମନ୍ଦିର ଯା ମନ୍ଦିର ଯାନ୍ତି ମନ୍ଦିର ସତ୍ସଙ୍ଗ
ଶୁକ୍ରବାରିଆ ଯାଉଚି ଟିକେ ଦୂର ହେଇଯାଉଚିତ ଆମେ ଟିକେ ବେଶି ଯାଇ ପାରୁନୁ ଏଇ ଉତ୍ସବ ମାନଙ୍କରେ ଯାଉଚୁ ଆଉ।
ଆପଣ କଣ ଏଇ ଭୁବନେଶ୍ଵରରେ ସତ୍ସଙ୍ଗ ବିହାର ଯାଇଛନ୍ତି?
ହଁ ଭୁବନେଶ୍ୱରର ସତ୍ସଙ୍ଗ ବିହାର ଯାଇଚି।
ଆଜ୍ଞା ମୁତଯାଏ ଆମର ଇଷ୍ଟଭୁତି ନେଇକି ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା।
ପୁରା ଶାନ୍ତି ଲାଗେ ମାନେ ସବୁଠୁ ସୁନ୍ଦର ମନ୍ଦିର ହଉଚି ଭୁବନେ ଶ୍ବର ବଡ଼ ବଡ଼ ମନ୍ଦିରବି ଏବେ ମାନେ ଠକୁ ଠାକୁରଙ୍କୁ ଦେଖିଥିଲା ମାନେ ପୁରା ମନଉଦୟ ହେଇଯାଏ ମାନେ ଏତେ ଶା ଶାନ୍ତ ପରିବେଶ ମୁଯାଏ ମତେ ଜମା ଆସିବାକୁ ଇଛା ହୁଏନି। ଖାଲି ଦୂର ଟିକେ ହେଇଯାଏ ବୋଲି ଯିବା ଆସିବା ଟା ମୁଁ ସେଥିପାଇକି ଯୋଉ ଇଷ୍ଟଭୁତି ନେଇକି ଯାଏ ମୁଁ ଆଗ ଯାଇକି ପ୍ରଣାମୀ ଦେଇକି ଆଗ ବସେ ଘ ଘଣ୍ଟେ ଖଣ୍ଡେ ସବୁ ମନ୍ଦିରରେ ବୁଲେ
ପାଖରେ ବସିଲେ ବହୁତ୍ ଭଲ ଲାଗିବ ବହୁତ୍ ବଢ଼ିଆ ଆମର ଠାକୁରଙ୍କୁ ଯିଏ ନାମ୍ କରିଚି ଯିଏ ଟଙ୍କାଟେବି ଦେଇଚି ସିଏ ଦୁ ଶହେ ଟଙ୍କା ପାଇଚି ସେଥିରେ କିଛି ନାହିଁ। ଆମର ରହିବା ଦରକାର ଭକ୍ତି ଆଉ ଭଲ ପାଇବା ଠାକୁରଙ୍କ ସହିତ ଆଉ କିଛି ଦରକାର ନାହିଁ ସେଇ ପ୍ରଭୁହିଁ ସବୁ ମା କରିଦେବେ କେହି କିଛି କରିବେ ପାରିବେନି ଜାଣିଚନ୍ତି ମୋର ମାନେ ଏତେ ମାନେ ସିରିଅସ୍ ହେଇଯାଇଥିଲି ମୋଦେହ ଏତେ ଖରାପ୍ ଥିଲା ଆ ମାସେ ଯାଇକି ହସ୍ପିଟାଲ୍ ବଡ଼ ମେଡ଼ିକାଲରେ କଟକରେ ପଡ଼ିଲି ତାପରେ ହଁ ଷ୍ଟୋନ ହେଇଥିଲା ମୋର ପିତକଷରେ ଆଉ ପୁରା ଓପନ ସର୍ଜରୀ ହେଇଚି ମୋର ଏ ଏଇ ଗୁରୁ ଭାଇ ମାନେହିଁ ମୋତେ ବହୁତ୍ ସହଯୋଗ କରିଚନ୍ତି ମତେ କିଏ ଖାଇବାକୁ କେତେ କଣ ମାନେ କରିଚନ୍ତି ମା ଭାବି ପାରିବେନି ସେଇ ପ୍ରଭୁଙ୍କୁ ଧରିଥିଲି ବୋଲି ଆଜି ବଞ୍ଚିଛି ଏତିକି ଆମ ଠାକୁରଙ୍କ ଉପରେ ସେଇଭଳି ବିଶ୍ୱଵାସ ରଖିବା ଆମେ ସସ୍ଥତେନି ମୋ ଦାଦା ଜଣେ କର୍ମୀ ମୋ ବଡ଼ ଝିଅ ସିଏବି ସସ୍ଥତେନି ସାନ ଝିଅ ଦୀକ୍ଷା ମୋର ଦିଟା ଝିଅ
ଆଜ୍ଞା ମୋରତ ଗୋଟେ ଝିଅ ଆଉ।
ଆଚ୍ଛା ଆଛା ଓହୋ ନାଆମ ଝିଅ ଝି ଝିଅ ଝିଅ ସବୁଠୁ ବେଷ୍ଟ।
ହଁ ସତ କଥା ଏସମସ୍ତେ ଲୋକ କହନ୍ତି ଯେମୁ ସବୁ ଭଉଣୀ ମାନଙ୍କର ଚାରିଟା ଭଉଣୀ ଆମେ ସମସ୍ତଙ୍କର ପୁଅ ଏକା ମୋରି ଝିଅ ଆ ତ ସମସ୍ତେ ଟିକେ କହନ୍ତି ୟାର ଝିଅଟା ହେଲା ସମସ୍ତଙ୍କ ପୁଅ ହେଲା ମୁ
କିଛି କିଛି ନାଇଁ ମା କିଛି ଚିନ୍ତା କରୁନି ଝିଅହିଁ ଆଜିକାଲି ସବୁନୁ ମୋ ଝିଅ ଜବ୍ କଲାଣି। ଗେମିଙ୍ଗ ଲାଇନର ଥ୍ରୀଡି ଆଟିଷ୍ଟ ମୋଝିଅ ଏବେ ପାଞ୍ଚ ବର୍ଷ ହାଇଦ୍ରାବାଦରେ ରହୁଥିଲା ଆଉ ତାପରେ ଏବେ ୱାର୍କ ଫ୍ରମ୍ ହୋମ୍ ଘରେ କରୁଚି କାମ।
ହଁ ମୁବି ସେଇ ମଲିଟିମିଡ଼ିଆ ଲାଇନରେ ଥ୍ରି ଡି ଥ୍ରି ଡି ଗେମ୍ ଡେଭଲପିଂ ରେ ମୁଁ ଖାଲି ଥ୍ରୀ ଡି ଡିଜାଇନ୍ କରୁଥିଲି ଏବେବି ମୁବି ୱାର୍କ ଫ୍ରର୍ମ ହୋମରେ କାମ କରୁଚି। ଛୋଟ ଛୁଆ ଯାଇହୋଉନି ଅଫିସ୍ ଫଫିସ୍। ଆଉ ଇଚ୍ଛା ହଉନି ଯାଇକି କୋଉଠି କରିବାକୁ କାମ ବାହାଘର ପୂର୍ବରୁ ଗୋଟେ ଲାଇଫ୍ ବାହାଘର ପରେ ଆଉ ଗୋଟେ ସମସ୍ତୁ ଆଜ୍ଞା।
ଏବେ ଗାଁ ଘରେ ଅଛି ଟିକେ ବାହାଘର ଫାହାଘରେ ହେଇଗଲାଣି ଛବିଶି ପ୍ଲସ୍ ହେଲାଣିତ ବାହାଘର ପାଇ ଟିକେ ଖୋଜା ଖୋଜା ହଁ ହଁ ସେଇ ସ୍ଥ ନ୍ତିନ୍ ଝିଅନା ସେମିତିଆ ଗୋଟେ ଠାକୁର ପରିବାର ଘରର ପୁଅଟିକେ ଦର କାର୍ ଏତିକି ଖୋଜୁଚୁ ଆଉ।
ହଁ, ନାଇଁ ସେଇଟା ବି ଠିକ୍ କଥା। ଆମେ ମାନେ କଣ କହିଲେ? ଦୀକ୍ଷା ନେଇଚୁ, କିନ୍ତୁ ବାହା ହେଇଚୁ ଅଲଗା ଘରେ। ତ ମାନେ ଆମେ ଟିକେ ଭାରି ଅସୁବିଧା ହଉଚି ଆମର। ମୁଁ ସେଥିପାଇଁ କି ମୋ ଝିଅକୁ ଦୀକ୍ଷା ଦେବି କି ନାଇଁ ଭାବୁଚି!
ନା, ନା, ନା ଦେବେ, ଦେବେ। ଭାବନ୍ତୁନି କିଛି, ସେ ଠାକୁରୁଙ୍କୁ ଧରିକି ସିଏ ଠାକୁରଙ୍କୁ ଧରିକି ସେ ଚାଲିବ, ଆଗକୁ ଆଗକୁ ଏବେ ଆଜି ଯୁବପିଢି ବାହାରିଲେଣି ମାଆ। ବୁଝିଲେ, ତାକୁ ଦୀକ୍ଷା ଦବାକୁ ପଡିବ ନିଶ୍ଚୟ। ସେ ଯାହା ହବ ପ୍ରଭୁ ହିଁ ମାଲିକ ବିଚାର କରି
ସିଏ କହୁଚି, ଆମେ ଯେତେବେଳେ ପ୍ରାର୍ଥନା କରୁ, ସିଏ ମୋ ସହିତ ପ୍ରାର୍ଥନା କରେ। ସବୁ ନାମ୍ ସବୁ କରେ। ମତେ କହୁଛି, ମାମା ମତେ ଦୀକ୍ଷା ଦଉନ। ମୁଁ କହିଲି ମୋ ଭଉଣୀ ମାନେ କଣ କହୁଛନ୍ତି କି! ତୋର ଯେମିତି ଅସୁବିଧା ହେଲା, ଝିଅ ପିଲା ସେ ଯାଇକି ବି ତୋ ଭଳିଆ ଯେ
କିଛି କିଛି ନାହିଁ। ସେ ତାର ଦୀକ୍ଷା ଖାଲି ନଉ, ଆମେ କହୁନୁ ଯେ ସେ ପିଆଜ ରସୁ ସୁଣ ଏଥିରେ ସବୁ ଖାଉ। କିଛି ପ୍ରୋବ୍ଲେମ୍ ନାହିଁ। ବହୁତ୍ ଭଲ ଠା ଠାକୁର ଙ୍କ ନାମ୍ ନେଇକି ସେ ଆଗକୁ ଆଗକୁ ଯିବ। ସେତିକି ହିଁ ତାକୁ ପେରଣା ଯୋଗାନ୍ତୁ। କିଛି ଅସୁବିଧା ନାହିଁ। ବୁଝିଲେ!
ଠାକୁରଙ୍କ ନାମ୍ ରେ କେତେ ମାନେ ଶକ୍ତି ଅଛି। ମାନେ ମୁଁ ନି ଯେ ଆକ୍ସିଡେଣ୍ଟ ରୁ ବଞ୍ଚିଛି, ବା କହିଲି ମୋ ଦାଦା ସବୁବେଳେ କହନ୍ତି ଯେ ତର ତୁ ଗାଡିରେ ଯାଉଥିବୁ କିଛି ଦରକାର ନାହିଁ। ତୁ ଯାହା କରୁଚୁ କର ଖାଲି ନାମ ଟା କରିକି ଯିବୁ।
ହୁଁ, ହୁଁ।
ତୁ ଯେତେ ଆକ୍ସିଡେଣ୍ଟ ଯା ସତରେ ମାନେ ମୋ ଆଖି ଆଗରେ, ଗାଡି ଆସି ମାଡ ହବ।
ଆଜ୍ଞା, ଆଜ୍ଞା, ଆଜ୍ଞା, ପୁରା ଆମେ, ମୁଁ ତ ଯୋଉଭଳି ସିରିଏସ୍ ଥିଲି ମୋର ସବୁ ହିଁ ମୋର ଏହି ଗୁରୁ ଭାଇ ମାନେ ମତେ ସାହାଯ୍ୟ କରିଚନ୍। ମୋ ନିଜର ଲୋକ କେହି ଆସିନଥିଲେ। ମତେ ସେଇ ପ୍ରଭୁ ହିଁ ମତେ ପାଖେ ପାଖେ, ମୋ ରହିକି ମତେ ସୁସ୍ଥ କରିଚନ୍ତି। ଭାବନ୍ତୁ! ମାନେ ଭାବନ୍ତୁ, ସେ ମୋ ପ୍ରଭୁ ସବୁବେଳେ ମତେ ଯୋଗେଇ ଦେଇଚନ୍ତି। ଏତିକି ମୁଁ ବୁଝିଚି। ଜୀବନରେ ପା କହୁଛି, ସବୁ କିିଛି ତ୍ୟାଗ କରିଦେବି। ମୁଁ ପ୍ରଭୁଙ୍କୁ ଧରିକି ଚାଲିଥିବି। ଏତିକି ମୋର ବିଶ୍ଵାସ! ମୋ ଠାକୁର ଅଛନ୍ତି ତ, ମୁଁ ଅଛି।
ହଁ, ସତ୍
ହେତିକି ଆଜ୍ଞା।
ଆପଣ ମାତୃ ସମ୍ମିଳନୀ ଯାଆନ୍ତି?
ହଁ, ମୁଁ ତ ସବୁ ଲିଡିଙ୍ଗ୍ ନେଇକି କାମ କରେ ଆଉ।
ଆଜ୍ଞା, ସେଇଟା ବା ଆମେ ଯେତେବେଳେ ଛୋଟ ଛୋଟ ହେଇଥିଲୁ। ଆମ ଜୋନ୍ ରେ ହୁଏ ମାତୃ ସମ୍ମିଳନୀ। ସବୁ ମାଆ ମାନେ ଆସନ୍ତି। କହନ୍ତି, ଆମେ ସେତେବେଳେ ତ ବାହା ହେଇନଥିଲୁ। ଖାଲି ଶୁଣୁ, ଏବେ ମୁଁ ସେଇଗା ଭାବୁ ଚି। ମାନେ ନିଜ ଅଭିଜ୍ଞତା ରୁ ସେମାନେ କୁହନ୍ତି।
ନାଇଁ ନାଇଁ ବେଳେ ବେଳେ ଯାଉଥିବେ, କୋଉଠି ମାତୃ ସମ୍ମିଳନୀ ଶୁଣିଲେ ଯଦି କାନରେ ପଡିଲା ଛୁଆକୁ ଧରିକି ଯିବେ। କିଛି ଅସୁବିଧା ନାହିଁ। ଯଦି ଆପଣ ଆପଣଙ୍କର ହଜ୍ବେଣ୍ଡ ଯଦି ମାନେ ସେଇ ଲାଇନ୍ ର ଟିକେ ବୁଝିଥିବେ। ନା ସେ ଅଟୋମେଟିକ୍ ନେଇକି ଯିବେ। ଏତିକି ଦରକାର ଆଉ କିଛି ଦରକାର ନାହିଁ।
ଆମର କଣ କହିଲେ ଟିକେ, ମାନେ ଶାଶୁଘର ଲୋକ ଟିକେ ମାନେ ଆମର ଯୋ ଏ ଯୋଉ ଦୀକ୍ଷାର ଟିକେ ଇଏ। ସେ ଏ ସବୁ ପସନ୍ଦ କରନ୍ତିନି, ହଁ। ସେ ସିଏ ମଣିଷ ଠାକୁର ଏଇୟା, ସେଇୟା
କିଛି ନାହିଁ, ଦେଖନ୍ତୁ, ଆମେ ଗୋଟେ ଯାଜନ ରେ ମୁଁ ଶୁଣିଥିଲି ଅଁ ମାନେ ଜଣେ ମାଆ ଟେ ଶାଶୁଘରକୁ ଦି ଝିଅ ବେଳେ ଦୀକ୍ଷା ନେଇଥିଲା। ଶାଶୁଘରେ ଏମିତ୍ ତି ଜାଗାରେ ପଡିଗଲା। ସେମାନେ ଇଷ୍ଟବୃତି ଦବା ପାଇଁ ସିଏ-ଏ କେହି ତାକୁ ପଇସା ଟିଏ ଟଙ୍କା ଟେ ବି ଦଉନଥିଲେ। ସେ ଘରର ବାଡି ପଛପଟରେ ପଣସ ମଞ୍ଜିିକି ଗୁଟେଇକି ସିଏ ରଖିକି ଇଷ୍ଟବୃତି ଦଉଥିଲା। ଏଇଟା ଶୁଣିଥିବେ। ଯାଜନରେ ଉର୍ଜନା ଫୁର୍ଜନା ପଢିବେ ଶୁଣିଥିବେ ଆଉ ତା ତା'ପରେ ସିଏ କଣ କଲେ, ଯେ ଯ ଦେଖନ୍ତୁ କଉଁଠି ମାନେ ଦରକାର ହେଲା ପ୍ରଭୁ ପଠେଇଲେ ଗୁରୁ ଭାଇ ମାନଙ୍କୁ ସେଇ ଜାଗାରେ ପଣସ ମଞ୍ଜି ଅଛି ଇଚ୍ଛା ଅଛି ମତେ ଖାଇବାର। ସେ ଗଲେ ସେଠି ସେଠି କବାଟ ଯେତେବେଳେ ବାଡେଇଲେ ଦି ଜଣ ଧୋଳା ପୋଷାକ ପିନ୍ଧି ଥିବା ଗୁରୁ ଭାଇ ସେଠି ଯାଇକିତ କହିଲେ ଆପଣଙ୍କ ଘରେ ପଣସ ମଞ୍ଜି ଅଛି ଆମ ଠାକୁର ପଠେଇଚନ୍ତି ଆମେ ନେବୁ। ସେଠୁ ତାଙ୍କ ଘରେ ଖିଲେ ପଣସ ମଞ୍ଜି ଆମର କୋଉଠି ଆସିଲା ତାପରେ ସେଇ ଝିଅଟି ଦୌଡି ଆସିକି ଉଁ ଦେଖିଲା ଧଳା ପୋଷାକ ତାର ପୁରା ଆତ୍ମା ପଶି ଗଲା ଯେମିତି ମୋର ଗୁରୁ ଭାଇ ଆଇଚନ୍ତି। ପୁରା କଣ ହେଇଚି ଏମିତି ମୋର ପଣସ ତାରି ଇଷ୍ଟ ବୁତି ସେଇ ପଣସମଞ୍ଜି ଦଉଥିଲା ସେ ଦେଇ ପାରୁନ ଥିଲା ପଇସା ବୁଝିଲେ କି ସେଇ ଇଷ୍ଟବୁତି ମାଧ୍ୟମରେ ସେଇ ପଣସ ମଞ୍ଜି ହେଲା ସେଇ ଦିନଠୁ ତାଙ୍କ ପରିବାର ମାନେ ସେଇ ଦିନରୁ ଠା କୁକୁରଙ୍କ ଚାଲ ଲେ ଧାରାରେ ସେଇଭଳି ଜିନିଷ ତାଙ୍କୁ ଆମେ ନବା ଆମେ ତାଙ୍କୁ ପ୍ରେରଣା ଯୋଗେଇବା ତାଙ୍କୁ ଭଲ କଥା କହିବା। ଆଉ ଥରେ ଥରେ ଶ ତସଙ୍ଗ ନେଇକି ଯିବା ଆଉ ତାଙ୍କୁ କହିବାନି ଜୋର ଜବରଦସ୍ତ କରିବା ନେଇ ଯେ ବାଧ୍ୟ କରିବା ନେଇ ତମେ ଦୀକ୍ଷା ନିଅ କି କଣ କର ଆମେ ଦେଖେଇବା ତାଙ୍କୁ ଜିନିଷ ଟା। ଆମେ କେତେ ଅନୁଭୂତି ର କଥା କହିବା ସେଗୁଡା ସବୁ ନିଜେ ଆମେ ତ ମୋର ତ କଣେ କଣେ ଅନୁଭୂତି ପୁରା ଏଇଭଳି ଠାକୁରଙ୍କୁ ଧରିକି ଚାଲିଚୁ ମା।
ବହୁତ୍ ଲୋକ ବି ଅଛନ୍ତି ମାନେ ଆପଣ ଭଲ କହିଲେ ସେମାନେ ତାର ତା ଭିତରେ ବି ଖରାପ୍ ବାହାର କରୁଚନ୍ତି ମୁଁ ସେଥିପାଇଁ କହୁଥିଲି ମୋର ଯେତିକି ଯଥା ସମ୍ଭବ ଚେ ଷ୍ଟା ମୁଁ କୁହେ ବାକି ମୁଁ କହେ ଶୁଣ ତମକୁ ଯଦି ନ ଲାଗିଲା ମତେ ତ ମୋ ଭଗବାନ ମୋ
ହଁ ହଁ ହଁ ହଁ।
ତମେ ଯଦି କଣ ଫିଲ୍ କରୁଚ ଆମେ ସେଇଟା ତ କାହାର ଚିନ୍ତାଧାରା ମାନେ ବଦଳେଇ ପାରିବାନି ମୋ ଠାକୁର ମୋ ପାଇଁ କଣ କରୁଚନ୍ତି ମୁଁ ଜାଣେ। ଛି ଆମେ ଯେ ଫୋନ୍‌ ଗୋଟେ ଜୟଗରୁ ଫ୍ୟାମିଲି ରେ ଯାଇଚୁ ଆମେ ନିହାତି ଭାବରେ ଆମେ ଭଲ ହିଁ କହିବୁ। ଯଦି ତମେ ଯେତିକି ତୋର ମାନିଲ ମାନିବ ନନେ ନାଇଁ କିନ୍ତୁ ତମେ ଜଣକୁ ମନ୍ଦିର ଯିବାକୁ ରୋ ଖି ପାରିବନି ଗୋଟେ ସତ୍ସଙ୍ଗଙ୍କୁ ଯିବା ଜଣେ ଇଚ୍ଛା କରୁଥିବ ସେ କହିବ କି ଯିବା ଦର କାର ନାଇଁ ମନ୍ଦିର।
ନାଇଁ ନାଇଁ ସେଟା ରୋକିଲେ ଭଲ ନୁହଁ ମା ବୁଝିଲେ କି ନାଇଁ। ଆମେ ତ ଭଲ କାମ କରିବାକୁ ଯାଉଛୁ ନା ଆମେ ତ ଖରାପ୍ କାମ କରିବାକୁ ଯାଉନୁ ନା।
ବହୁତ୍ ଥର ମୁଁ କହେ ବହୁତ୍ ଟିକେ ମନ୍ଦିର ଯିବାକୁ ଇଚ୍ଛା ହଉଚି ଟିକେ ଯିବି ମୁ ବହୁତ୍ ଇ ଛା ଲାଣି ସେଇଠି ଘର ପାଖ କେବେ କୌଣସି ଦୀକ୍ଷା ନେଇକି ତତେ ମିଳୁ ଚି ମତେ ଏମିତି କଥା ବାର୍ତ୍ତା କରନ୍ତି ମତେ ବହୁତ୍ ଦୁଃଖ ଲାଗେ।
ଆପଣ ଚାଲନ୍ତୁ ନା ଥରେ ବୋଉ ଚାଲନ୍ତୁ ଦେଖି ଆସିବେ। ଖାଲି ମନ୍ଦିର ଦେଖି ଆସିବେ କିଛି କହୁନି ଆପଣ ଚାଲନ୍ତୁ। ଏମିତି ତାଙ୍କୁ ଯଦି ଭଲସେ କଥାବାର୍ତ୍ତା ଲାଗିବେ ନା ମା ସେ ବି ପରିବର୍ତ୍ତନ ହେଇଯିବେ ବାରମ୍ବାର ଥରେ ଥରେ ଗଲେ ସତ୍ସଙ୍ଗ ଦେଖିଲେ। ସମସ୍ତେ କି ଆମେ ଯଦି ଠିକ୍ ହେବ ନା ମା ସେମାନେ ବି ସବୁ ଠିକ୍ ହେବେ। ସେମାନେ ଆଜି ନେଗେଟିଭ କହୁଚନ୍ତି କାଲି ଭାବନ୍ତୁ ପଜିଟିଭ କହିପାରନ୍ତି। ବୁଝିଲେ ସେଇ ଜିନିଷ ମାନେ କରିବାକୁ ଆମକୁ କରିବାକୁ ପଡିବ ହୁଁ ହୁଁ।
କହୁଥିଲେ ତାପରେ ଯେମିତି ଦେଖିଲେ ଯେ ନାଇଁ ପିଲାଟା କହୁଚି ଯାଉଚି। ତାପରେ ଟିକେ ଆଉ କିଛି କହିଲେନି। ଆଜ୍ଞା ହଉ ରଖୁଛି ଆଜ୍ଞା ଆଜ୍ଞା ଜୟ ଗୁରୁ।
ଜୟ ଗୁରୁ ଜୟ ଗୁରୁ ମା ହଉ ହଉ ଜୟ ଗୁରୁ।